ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ସୁ ପ୍ରଭାତ।
ସୁପ୍ରଭାତ ନମସ୍କାର।
ନମସ୍କାର କଣ କରୁଛନ୍ତି?
କିଛି ନାଇ ଏମିତି ଏମିତି ଆଜି ତ ବର୍ଷା ହଉନି ସେମିତି ସେ ତା ପରେ ଉଠିକି ଏବେ ଯାଇ ଅଳସୁଆ ହେଇକି ପଡ଼ିଥିଲି ଏ ଥଣ୍ଡା ପାଗକୁ
ହଁ ହଁ।
ଏବେ ଟିକେ ଫ୍ରେଶ ହେଇକି ଜଳଖିଆ ଖାଇଥିଲି ଆଉ।
ହଁ ହଁ ଭଲ ଭଲ ଆଉ ଭଲ ଅଛନ୍ତି?
ହଁ ଭଲ ଅଛି।
ହଁ ମୁଁ ହଁ ମୁଁ ତ ବହୁତ ଭଲ ଅଛି। ଅ ମୁଁ ବି ଉଠିକି ପାଠ ପଢୁଥିଲି ଟିକେ ଏବେ ଟିକେ ପଢୁଚି ଆଉ
ଆଚ୍ଛା।
ଏବେ ଟିକେ ବିଶ୍ରାମ ନେଲା ପରେ ଆଉ ଥରେ ପଢିବି।
ଆଜ୍ଞା ଆଜ୍ଞା ସେ ଖାଇବା ସରିଲାଣି?
ଖାଇବା କଣ ଖାଇନି କିଛି ସେମତି ଜଳଖିଆ ଖାଲି ଚା ବିସ୍କିଟି ଖାଇଚି।
ଚା ପିଇବାଟା ଭଲ ନାହିଁ ଦେହ ପାଇଁ।
ହଁ ଭଲ ନୁହଁ। ପିଇ ଦେଲି ଆଉ ବି ଆଜି ଇଚ୍ଛା ହଉନି କିଛି ଖାଇବା ପାଇଁ ମତେ ଭୋକ ହିଁ ଲାଗୁନଥିଲା ତ?
ହୁଁ ଉଁ ଭୋକ ନ ଲାଗିଲେ ବି ଆମ ଦେହ ପାଇଁ ଖାଇବା ମୋଷ୍ଟ ଇମ୍ପୋର୍ଟାଣ୍ଟ। ମାନେ ବହୁତ ଜରୁରୀ।
ହଁ ଆଜି ଟିକେ ରହିଯାଇଚି ଆଉ।
ହଁ ଆଛା ନାଇଁ? ତାପରେ ଚା ବି ଖାଲି ପେଟରେ ପିଇବା ଟା ବହୁତ ଖରାପ।
ଆଉ ପାଣି ପିଇଥିଲି।
ପାଣି ମାନେ ସେ ଅଧିକାଂଶ ମାନେ। ଏ ସବୁ ବିଭିନ୍ନ ପ୍ରକାର ରୋଗ ସେ ଚା ପାଇଁ ହିଁ? ବାହାରେ।
ହଁ ହଁ ଏଇଟା ବି ସତ କଥା ମୁଁ ବି ଶୁଣିଛି ଯେ ହଁ ହେଲେ ବି କେତେବେଳେ କେତେବେଳେ? ପିଇ ଦଉଚି ଆଉ।
ହଁ ଲୋକ ବୁଝୁନାହାନ୍ତି ସିନା?
ହୁଁ।
ସେୟା। ମାନେ ଚା ଗୋଟେ ସେଇଟା ବି ଗୋଟେ ନିଶା ଏକା କହିବାକୁ ଗଲେ।
ନିଶା କଣ ପାଇଁ?
ଆ ଯୋଉଁମାନେ ଚା ପିଉଥିବେ ଦେଖିବେ। ତାଙ୍କର ମାନେ ଚା ନ ପିଇଲେ ତାଙ୍କ ମୁଣ୍ଡ ବଥା ହବ।
ଓହୋ ହଁ ହଁ ହଁ ଶୁଣିଚି ଏମିତି। କେତେ ଜଣ ମାନେ ମାନେ ପିଅନ୍ତି ପ୍ରତିଦିନ ସେମାନେ ପିଅନ୍ତି।
ପ୍ରତିଦିନ ଚାରି, ପାଞ୍ଚ ଥର ଲେଖେ ଚା ପିଅନ୍ତି ତାଙ୍କେ।
ଓହୋ ହଁ ଏଇଟା ଭଲ ନୁହେଁ ହଁ ଏଇଟା ସତ କଥା।
ଏବେ ଦେଖ ପୁଡ଼ିଆ ଖାଇବା ଲୋକଟା ଯଦି କାମ କରୁଚି ତ ସେ କଣ କାମ କଲା ବେଳୁ ବି। ପୁଡିଆ ଟା ଚିବାଏକି କାମ କରୁଚି ନା। ହଁ ଚା ଟା ବି ସେମିତି ମାନେ ଯିଏ ବି। କାମ କରେ କି କଣ ଯଦି ପୁଡିଆ ଫୁଡିଆ କିଛି ଖାଉନଥିବ ସେ ଯଦି ଚା ଟିକିଏ ନ ପିଇକି ମାନେ କାମ କରିବ ତା ମୁଣ୍ଡ ବଥେଇବ।
ହଁ କିନ୍ତୁ ମୁଁ ଯେତେବେଳେ ପାଠାଗାର ଯାଇଥିବି ପଢୁଥିବି ସନ୍ଧ୍ୟା ବେଳେ ସମସ୍ତେ ବି ପିଅନ୍ତି ମୁଁ ବି ପିଇ ଦିଏ ଟିକେ। ଟିକେ ଟିକେ ସବୁଦିନ ମାନେ ଗୋଟେ ପ୍ରତିଦିନ ପିଏ କିନ୍ତୁ ମୋର ସେମିତି ମୁଣ୍ଡ ବଥା ଫଥା ହୁଏନି। ଇଛା ହୁଏ ପିଇବା ପାଇଁଁ ହଁ ଯାଇ ଟିକେ ବୁଲି ଦେଇକିି ଟିକେ ପିଇକି ଆ ଟିକେ ଆଉଥରେ ପଢିବା ଏମିତି କରୁଥିଲୁ ଆମେ।
ନାଇଁ ପାଠ ପଢିଲା ବେଳୁ ସବୁଠୁ ବେଷ୍ଟ ଜିନିଷ ହଉଚି କଫି କଫି ଟା କଣ କି ମାଇଣ୍ଡ ଟାକୁ ଆକ୍ଟିଭି କରିଥାଏ ମାନେ ମୁଣ୍ଡ ଆମର ସ୍ମରଣ ମାନେ ଯୋଉଟା ଇଏ ସେଇଟାକୁ ଇଏ କରିଥାଏ ମାନେ ଥକାନ ପଣ ସବୁ ଦୂର କରିଦେଇଥାଏ।
ହଁ।
ହଁ ଯେମିତି କଥା ହେଲା ସେଇଆ କଫି ଟା
ଓହୋ ଆପଣ ତାହେଲେ କଫି ପିଅନ୍ତି ଆଉ।
ହଁ ମୁଁ କଫି ପିଏ। କଫି, ହ୍ରଲିସକ୍ସ ମୁଁ ତ ସବୁବେଳେ ମାନେ ସନ୍ଧ୍ୟା ଇଏ ହେଲେ ଆମର ଶୀତ ଦିନ ହେଇଗଲେ ସମାନ ଆମର ଛକକୁ ପଳେଇବି ସେଠ କଫି ମାନେ ପିଏ। ସବୁବେଳେ ସାଙ୍ଗ ଚାରି ପାଞ୍ଚ ଜଣ ଧରିକ ପଳେଇବି କଫି ପିଇକି ବୁଲାବୁଲି କରିକି ଆସୁ ଆଉ।
ହଁ ହଁ ହଁ ଭଲ।
ଆଉ ଏଇ ବର୍ଷ କିଛି ବୁଲି କୁଆଡେ ବୁଲିଯିବା ଯୋଜନା କି କଣ କିଛି।
ନାଇଁ ମୋର କୁଆଡେ ଯିବାର ତ ନାହିଁ ଏବେ। ଯୋଜନା ବି ନାହିଁ କୁଆଡେ ଯିବାର। ଏବେ ଖାଲି ଘରେ ରହିବାର ଅଛି ଆଉ। ଘରେ ରହିବାର ପାଠ ପଢିବାର ପାଠାଗାର ଯିବାର ଯୋଜନା।
ନାହିଁ ସେତିକି ଏଇନା ଆଉ କିଛି ନାହିଁ। କହିଲା ନାଇ ଆଣି ଦିଅ ହଓ।
କେବେ ଯିବି ଆଉ ଦେଖିବା।
ମୁଁ ତ ମାନେ ମୁଁ ବି କେବେ କୁଆଡେ ଯାଇନଥିଲି। ମାତ୍ର ମୁଁ ଯେତେବେଳେ ଅଖିଳ ଭାର ତ ବିଦ୍ୟାର୍ଥୀ ପରିଷଦରେ ଇଏ ମିଶିଲି। ଯେମିତି ସେତେବେଳେ ତାଙ୍କର ବୈଠକ ପୈଠକ ଆମର ପ୍ରତି ଦି ମାସକୁ ଥରେ ତିନି ମାସକୁ ଥରେ ହୋଇଥାଏ।
ହଁ।
ପ୍ରାନ୍ତ ସ୍ତରୀୟ ତ ଯେମିତି ସେ ସେଇଟା ପାଇଁ ଯିବାକୁ ପଡିଥାଏ। ବର୍ତ୍ତମାନ ଆମର ଗୋଟେ ଗୋଟେ ଆର ମାସ ଅ ଆର ମାସ ନାଇଁ। ତଇଁ ଆର ମାସ ଆମର ଭୁବନେଶ୍ୱରରେ ଥିଲା ଅ କଣ ଯେ ରାଷ୍ଟ୍ରୀୟ କାରଯ୍ୟକାରୀ ମାନେ ରାଷ୍ଟ୍ର କାରକାରୀ ପରିଷଦ ବୈଠକ। ମାନେ ପୁରା ଆମ ଦେଶରୁ ସାତଶହ ପିଲା ଆସିଥିଲେ ତାଙ୍କର ମାନେ ବ୍ୟବସ୍ଥାରେ ଆମେ ଲାଗିଥିଲୁ।
ଓହୋ ହୋ।
ହଁ। ସେଇ ବୈଠକ ଟା ଇଏ ହେଇଥିଲା ଭୁବେନେଶ୍ୱର ମାନେ ପଚିଶ ତାରିଖରୁ ଯାଇଥିଲୁ। ହଁ ପଚିଶି ଆମ ବୈଠକ ଥିଲା ଅଠେଇଶ, ଅଣତିରିଶ, ତିରିଶ, ଏକତିରିଶ। ଆମ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝ ବି ଆସ ଆସିଥିଲେ ଶିକ୍ଷା ମନ୍ତ୍ରୀ ବି ଆସିଥିଲେ ଆ ଆମର ଲୋକ ମାନେ ଲୋକସଭା ଭବନର ଯିଏ ସ୍ପିକର୍ ମାନେ ଇଏ
ହଁ। ବାଚସ୍ପତି ହଁ। ହଁ ଆପଣ ଏଇଠରେ ଆପଣ ଯୋଉ ଯାଉଛନ୍ତି ଆପଣଙ୍କର ମୂଳ ଲକ୍ଷ୍ୟ କଣ? ଆପଣଙ୍କୁ ଭଲ ଲାଗୁଥିବ ତ ନିଶ୍ଚିତ।
ହଁ ମୂଳ ଲକ୍ଷ୍ୟ ମାନେ ଆମର ତ ମୂଳ ଲକ୍ଷ୍ୟ ହଉଛି ଛାତ୍ରମାନଙ୍କ ସମସ୍ୟା ମାନେ ଇଏକୁ ନେଇକି ସେଇଟା ଗୋଟେ ସଂଗଠନ ଆଉ।
ହଁ।
ଏବେ ଯେମିତି ଆର୍ ଏସ୍ ଏସ୍ ନାହିଁ କି।
ହଁ, ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ।
ହଁ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଏଇଟା ଗୋଟେ ହେଲା ଅଂଶ। ରାଷ୍ଟ୍ରୀୟ ସ୍ଵୟଂସ ସଂଘ ଗୋଟେ ହେଲା ସେଇଟା ସଂଘ। ମାତ୍ର ତାର ମାନେ ଇଏରେ ତାର ସେ ହଉଛି ଚେର ତାର ଇଏରୁୁ ବାହାରିକି ଛପନ ଟା ସଂଗଠନ ହେଇଛି ସେ ଭିତରୁ ମାନେ ରାଜନୈତିକ ଦଳକୁ ଆମ ଆମର ପଳେଇଛି କଣ ଯେ ଭାରତୀୟ ଜନତା ପାର୍ଟି ସେ ରାଜନୈତିକ ମାନେ ଇଏ ସେମିତି ଆମର ହିନ୍ଦୁକୁ ପଳେଇଛି ମାନେ ଆମର ଇଏକୁ ବଜରଙ୍ଗ ଦଳ।
ହଁ ହଁ।
ସେମିତି ବିଦ୍ୟାର୍ଥୀମାନଙ୍କ ପାଇଁ ଦିଟା ଅଛି ଗୋଟେ ଆମର କଲେଜ। ଯେ ମାନେ ଆମର ଯୋଉଟା ଯୁକ୍ତ ଦୁଇ ପରଠୁ ଯେଉଁ ଉତ୍ତରରେ ସେଇଟା ହେଉଛି ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ। ଆଉ ଗୋଟେ ଯେଉଁଟା ମାନେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ସେଇଟା ହେଉଛି ଏ ଯେଉଁ ଶିଶୁ ବିଦ୍ୟା ମନ୍ଦିର।
ଓହୋ ଶିଶୁ ବିଦ୍ୟା ମନ୍ଦିର ଆଉ ଏଇଟା ଗୋଟେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ।
ଶିକ୍ଷା ବାସ୍। ଏଇଟା ମାନେ ଆମର ଆଜି କାଲି ଯୋଉ ଯୁବପିଢିଙ୍କୁ ଏବୁଡୁ ହିଁ ତାଙ୍କୁ ସତର୍କତା କରିକି ଦେଶ ପାଇଁ ଆମର ଦେ ପ୍ରଥମ ହେଲା ଦେଶ।
ହଁ।
ମୂଳ ଲକ୍ଷ୍ୟ ହେଲା ଆମ ରାଷ୍ଟ୍ର ନିମାନ।
ହଁ ଯେମିତି କଥାରେ ଅଛି ଆଜିର ଛାତ୍ର କାଲିର ନାଗରିକ।
ହଁ ପ ରାଷ୍ଟ୍ର ପୁର୍ଣ ନିର୍ମାଣ ହଁ।
ହଁ ସମାଜ ପାଇଁ କିଛି କରିବା ବା ସମାଜକୁ ଗଠନ କରିବା।
ସେଇଆ ଆମର ମାନେ କିଏ ଇଏ ନାଇଁ। ଆମର ପୂଜ୍ୟ ହେଲେ ସ୍ଵାମୀ ବିବେକାନନ୍ଦ। ହଁ ମା ଭାରତୀ
ହୁଁ।
ଅ ବିଦ୍ୟା ଦାୟିନୀ ମା ସରସ୍ଵତୀ।
ଆଚ୍ଛା।
ହଁ।
ମାନେ ଏଇ ତିନି ଜଣଙ୍କୁ ଆପଣ ମାନିକି ଚାଲୁଛନ୍ତି।
ହଁ ମାନେ ଅ ସ୍ଵାମୀ ବିବେକାନନ୍ଦଙ୍କର ଲକ୍ଷ୍ୟ କଣ ଥିଲା। ତାଙ୍କେ ଯେତେବେଳେ ମାନେ ଇଏ ଥିଲେ। ଯୁବ ଅବସ୍ଥାରେ ତାଙ୍କେ ବି ତ ସବୁ କିଛି ଛାଡ଼ିକି ତାଙ୍କେ ପ୍ରଥମେ କଣ ରାଷ୍ଟ୍ର ହିଁ କହିଥିଲେ ନା।
ହଁ।
କହିଥିଲେ ଯେତେବେଳେ ଆମ ମାନେ। ଦେଶକୁ ସ୍ଵାଧୀନତା କରିବାକୁ ଗଲେ ସବୁ ଏକତା କରିବାକୁ ପଡିବ। ପ୍ରଥମେ ଏକତା ହବାକୁ ପଡିବ ଆମର ଏବିବି ର ମାନେ ଲକ୍ଷ୍ୟ ହଉଛି। ଜ୍ଞାନଶୀଳ ଏକତା ମାନେ ଜ୍ଞାନ ଚରିତ୍ର ଏକତା।
ହୁଁ ଭଲ କଥା ଆଉ ମା ଭାରତୀ କଣ କର ଥିଲେ ମୁଁ ତ ଏଇଟା ଜାଣିନି ସ୍ଵାମୀ ବିବେକାନନ୍ଦଙ୍କର ଏଇଟା ଜାଣିଥିଲି କିନ୍ତୁ ଭାରତୀଙ୍କର ଜାଣିନି।
ମା ଭାରତୀ ମାନେ ମାତୃଭୂମି କି ଭାରତୀ କୁହନ୍ତି।
ଓ ସେମିତି ସେଇ ଭାରତୀୟ କଥା କହୁଛନ୍ତି କି ହଁ ବୁଝ ଭାରତ ମାତା। ଓହୋ ମୁଁ ଭାବିଲି କଣ ମା ଭାରତୀ ଆଉ ଜଣେ ଅଛନ୍ତି ସିଏ କଣ କହିଥିଲେ ବୋଲି। ହଁ ହଁ ବୁଝିଲି ବୁଝିଲି ହଁ।
ବାସ୍ ତାର ଲକ୍ଷ୍ୟ ହେଲା ପୁନଃ ରାଷ୍ଟ୍ର ନିର୍ମାଣ। ଏବେ ଯେମତି ଆରଏସ୍ ଏସ ର ଶହେ ବ ମାନେ ଶହେ ବର୍ଷ ଇଏ ଆମେ ବର୍ତ୍ତମାନ।
ଆଉ ସେଇଠି ଆପଣଙ୍କର କଣ ବୟସ ସୀମା ଅଛି।
ବୟସ ସୀମା ସେମିତି କିଛି ନାହିଁ ଆମର। ଯିଏ ଚାହିଁବେ ମିଶି ପାରିବେ ଖାଲି ବିଦ୍ୟାର୍ଥୀ ହେଇଥିବାକୁ ପଡିବ। ସେ ଯେ କୌଣସି ବି ପଢନ୍ତୁ ଯୋଉଠି ବି। ଇଏ ପଢିଲେ ତାଙ୍କେ ଖାଲି ବିଦ୍ୟାର୍ଥୀ ହେଇଥିବାକୁ ପଡ଼ିବ ଆଉ ଆମର ବିଦ୍ୟାର୍ଥୀ ଇଏ। ଆମର ପ୍ରକୃତରେ ଖାଲି ବିଦ୍ୟାର୍ଥୀ ବି ନାହିଁ। ସେଇ ଭିତରେ ଆମେ ଶିକ୍ଷକଙ୍କୁ ବି ମାନେ ଇଏ କରୁ ଏବେ ଦେଖନ୍ତୁ। ଆମ ମାନେ ଯିଏ ରାଷ୍ଟ୍ରୀୟ। ଅ ସଭାପତି ଯିଏ ଅଛନ୍ତି ତାଙ୍କେ ଗୋଟେ ଶିକ୍ଷକ ଆଉ ଯିଏ ସେକ୍ରେଟାରୀ ମାନେ ଯିଏ। ଆମର ଇଏ ଅଛନ୍ତି ସମ୍ପାଦକ ତାଙ୍କେ ଗୋଟେ ହଉଛନ୍ତି ବିଦ୍ୟାର୍ଥୀ। ସେ ମୂଳ ଧାରା ଟା ପୁରା ଲାଗିଛି। ମାନେ ରାଷ୍ଟ୍ର ମାନେ ଆମର ରାଷ୍ଟ୍ରୀୟରେ କ୍ଷେତ୍ରୀୟରେ। ତାପରେ ଆମ ପ୍ରାନ୍ତରେ ପୁଣି ଜିଲ୍ଲାରେ। ପୁଣି ନଗରରେ ଏହି ଟାଇପ୍ ର ପୁଣି ଇଏରେ। ଖାଲି ଗୋଟେ ଜାଗାରେ ଏକା ସେଇ ମାନେ ଶିକ୍ଷକ ରହିପାରିବେନି ସେଇଟା ହଉଛି। କ୍ୟାମ୍ପସ୍ କ୍ୟାମ୍ପସ୍ କାହିଁକି ନା। କଲେଜରେ କଲେଜ ପିଲାମାନଙ୍କୁ ନେଇକି ସେଇଟା କ୍ୟାମ୍ପସ୍ ଗଠିତ ହେଇଥାଏ।
ହଁ।
ସେଇଠା ଆଉ ଶିକ୍ଷକ ରହିବେ କି ସେଥିପାଇଁ ସେଇଠା ଏକା। ମାନେ ବିଦ୍ୟାର୍ଥୀ ମାନଙ୍କୁ ପ୍ରେସି ସଭାପାତି ଆଉ ଶିକ୍ ମାନେ ସମ୍ପାଦକ ଦିଅନ୍ତି। ଏବେ ଆମ ହଁ ଏବେ ଆମ ନଗରର। ମୁଁ ମାନେ ସଉଥି ସମ୍ପାଦକ ମାତ୍ର ଆମର ଗୋଟେ ମାନେ ଶିକ୍ଷକ। ଯିଏ ଆମ ବିଇ ଡି କଲେଜର ପ୍ରିନ୍ସିପାଲ ତାଙ୍କେ ଅଛନ୍ତି ସଭାପତି। ଅଖିଳ ଭାରତ ବିଦ୍ୟା ଆମ ନଗରର।
ଓହ।
ହଁ।
ହଁ ବହୁତ ଭଲ କଥା ଆଉ ଆପଣଙ୍କ କଷ୍ଟ ପାଇଁ ଏବେଠୁ ଏତେ କିଛି ଭାବିଲେଣି। ଆପଣଙ୍କ ସାଙ୍ଗମାନେ ବି ତ ସେହି ପରିଷଦରେ ଥିବେ।
ହଁ ମୋ ସାଙ୍ଗମାନେ ବି ଅଛନ୍ତି ମୋର ମାନେ ମୁଁ। ଏବେ ତ ମାନେ ଚାରିଆଡେ ଇଏ। ଅ ଯେମିତି ପିଲାମାନେ ଏବେ କଣ ପ୍ଲସ୍ ଥ୍ରୀ ଆଡମିସନ ଚାଲିଛି। ନାମ ଲେଖା କରୁଛ
ହଁ
ସେହି ନାମ ଲେଖାରେ ଆମର କଣକି ସେଇଠି ବି ଗୋଟେ ଇଏ ଅଛି। ହେଲ୍ପ ଡିସ୍ ନାମରେ ମାନେ ଯୋଉମାନେ କର୍ତ୍ତନ କରି ପିଲା ଆସିଥିବେ ଗାଁ ଗହଳିରୁ ତାଙ୍କେ ତ ଆଉ ଜାଣ ନଥିବେ ନା, କୋଉ ପେପର କଣ ଦରକାର କଣ ତ ଆମେ ସେଇ ଜାଗାରେ କତ ଗୋଟେ ଜେରକ୍ସ ମେକସିନ୍ ମେସିନ ରେ। ଆଉ ଗୋଟେ ପ୍ରିଣ୍ଟ ମାନେ ଲାପଟପରେ ରଖିକି, ଯେଉ ପିଲାଙ୍କର ଇଏ ହେଲା ସେଇ ପିଲାଙ୍କର ଫୋନ ନମ୍ବର ଇଏମ୍ ଆର୍ ଦେଇକି ଯାହାବି ଦକୋମେଣ୍ଟ ଦ କର ଅନଲାଇନ କାଢିକି ଫ୍ରୀରେ ଫି ଅଫ କଷ୍ଟରେ ତାଙ୍କୁ ଜେରସ ଯୋଗେଇ ଦଉ ଆଉ ଅନଲାଇନ ଫିସ୍ ଯୋଉ ବାନ୍ଧିଲେ ଆଗରୁ ଦୁଇଶହ ତିନିଶହ ନଉ ସେଇଟା ଆମେ ଫ୍ରି ଅଫ୍ କଷ୍ଟରେ ଅନଲାଇନ୍ ଫିସ୍ ବି ବାନ୍ଧୁ।
ଆପଣ କୋଉଠୁ ପଇସା ଆଣନ୍ତି ସେଇଟା, ଆପଣଙ୍କୁ ରୁହେ କିଛି ଫଣ୍ଡିଙ୍ଗ।
ଫଣ୍ଡିଙ୍ଗ ନାହିଁ, ଆମେ କଲେକ୍ସନ କରିଥାଉ ଏବେ ଦେଖନ୍ତୁ ଆଉ କଲେସନ ମାନେ ଏହି ଆମେ ଯୋଉ ମିଶୁଛୁ ପ୍ରତିିବର୍ଷ ଅ ଶି ମାନେ ବିଦ୍ୟାର୍ଥୀ ମାନଙ୍କୁ ମାତ୍ର ବର୍ଷକୁ ପାଞ୍ଚ ଟଙ୍କା ନାମ ଗୋଟେ କଟା ହବ ତାଙ୍କେ ପାଞ୍ଚ ଟଙ୍କା ଦେବେ ଆଉ ବି ମାନେ ବିଦ୍ୟାର୍ଥୀ ପରିଷଦ ରେ ଜୋଡିତ ହେବେ।
ହଁ
ଶିକ୍ଷକ ମାନଙ୍କୁ ସେଇଟା ଶହେ ଟଙ୍କା, ସେମିତି ହେଇକି ଆର ବର୍ଷ ଆମର ଅ ମାନେ କେତେ ଯାଇଥିଲା ମୋର ତ ସଂଖ୍ୟା ଟା ଭୁଲି ଯାଇଛି। ସମଥିଙ୍ଗ ସତସ୍ତୋରି ଲକ୍ଷ ବିଦ୍ୟାର୍ଥୀ ଆମ ସହ ଜଡିତ ହେଇଥିଲେ। ପୁରା ରାଷ୍ଟ୍ର ମାନେ ପୁରା ଇଏରେ ସେଥିପାଇଁ ଆମର ସଂଗଠନକୁ ବିଶ୍ଵ ବୃହତ ସଂଗଠନ ବୋଲି କୁହାଯାଏ। ବିଦ୍ୟାର୍ଥୀ ପରିଷଦ।
ବହୁତ ବଢ଼ିଆ।
ଛାତ୍ର ସଂଗଠନ।
କିଛି କହିଲେ! ମୁଁ ବି ବହୁତ ଜାଣିଲି ମୁଁ ତ ଏତେ କଥା ଜାଣିନଥିଲି। ଭଲ ଆପଣ ଏମିତି ଆହୁରି ଆଗକୁ ଆଗକୁ ଯାଆନ୍ତୁ, ରାଷ୍ଟ୍ରକୁ ବି ଆଗକୁ ନିଅନ୍ତୁ ଆଉ!
ହଁ
ଆପଣଙ୍କ ସହ କଥା ହେଇକି ବହୁତ ଭଲ ଲାଗିଲା।
ସେଇଆ! ମତେ ବି ବହୁତ୍ ଭଲ ଲାଗିଲା ଧନ୍ୟବାଦ!
ଧନ୍ୟବାଦ!